ହ୍ୟାଲୋ
ହଁ କଣ କରୁଛ?
ଶୁଭ ସକାଳ।
ଶୁଭ ସକାଳ।
ବସିଥିବା ଆଉ କଣ କରିବା
ନାଇଁ କୁଆଡେ କାମ ଦାମ ନାହିଁ ଡ଼ିଉଟି ନାହିଁ?
ଡ଼ିଉଟି ରେ ଅଛି ନା ଡ଼ିଉଟିରେ ବସିଛି।
ଡ଼ିଉଟିରେ ବସିଚ?
ହଁ
ଆଉ ସେପଟେ ହଁ ଟିଫିନ ସରିଲାଣି। ଏ ସକାଳୁ ଟିକେ ବାସିରୁ ଟିକେ ଗୁଡ ଖାଇଥିଲି। ହେଲେ ଭାତ ଡାଲି ଆଉ ବାଇଗଣ ଦହିବାଇଗଣ ଟିକେ ହେଇଥିଲା ଆଉ।
ସକାଳୁ ସକାଳୁ?
ହଁ ସକାଳୁ କଣ ସେ ତ ସବୁ ଯିଏ ଯୁଆଡେ ଯାହା କାମରେ ଗଲେ ଖାବା ପିଇବା ଶେଷ କରିଦେଲୁ ଆଉ। ଜଲ୍ଦି ଟିକେ।
ଆଚ୍ଛା ଆଚ୍ଛା।
ତମର କଣ ଟିଫିନ୍ ହେଇଛି ନା ନାଇଁ?
ଆମର କ୍ୟାଣ୍ଟିନ ତ ଆଉ କ୍ୟାଣ୍ଟିନ ବରା ମୋ ବରାକୁ ଭୁବୁନି।
ବରାବରି ଖାଇକି ଟେ ଦି ଅଛ? ଆଉ ଆଉ ମିଲ୍ସ କେତେବେଳେ ଖାଇବ?
ମିଲ୍ସ ଖାଇବୁ ଗୋଟେ ଗୋଟେ ହଁ ଗୋ। ବାରଟା ଚାଳିଶ ର ଷ୍ଟାର୍ଟ, ତିନିଟ ରେ ଶେଷ। ସାଢେ ଦିଟାରୁ ଶେଷ। ସେଇ ଭିତରେ ଯିଏ ଯାଇକି ଖାଇଲା ଖାଇଲା ଯିଏ ନ ଖାଇ ପାରିଲା
ସେ ରହିଲା ଆଉ
ସିଏ ରହିଲା।
ବାହାରେ ଖାଇବାକୁ ଯାଇକି ଆଉ ଆଉ କଣ କରିବ?
ହୁଁ ବାହାରେ ଖାଇବ ଆଉ କଣ କରିବ?
ଆଉ ରାତି ଟାଇମ?
ରାତି ଟାଇମ ହଉଛି ସାଢେ ଆଠଟା ରୁ ଦଶଟା।
ସାଢେ ଆଠଟା ବେଳକୁ ଦଶଟା କଣ ରୁଟି?
ଆଉ ସେ ରୁଟି ଯିଏ ଖାଇବ ଖାଇବ, ମିଲ୍ସ ଯିଏ ଖାଇବ ଖାଇବ।
ହୁଁ ଭଲ ତାହେଲେ ଆଉ।
ମେନୁ ଅନୁସାରେ ଦୁଇ ଦିନ ଯୋଉଟା ସେଟା ବୋର୍ଡରେ ଲେଖା ହେଇଯିବ ମେନୁ।
ସେଥିରୁ ଯିଏ ଯାହା ଖାଇବା କଥା ଖାଇବେ ଆଉ।
ତମେ ଗୋଟେ ଦିନ ପୂର୍ବରୁ ମାନେ ଖାତାରେ ପକେଇକି ଆସିବ ମୁଁ ଖାଇବି କି ନ ଖାଇବି।
ଆଛା ଆଚ୍ଛା।
ଏ ଏଇନ ମୁଁ ଯିବି ଏଇନ ଯୋଉ ଯାଇଥିଲି ଖାଇବା ପାଇଁ ସେଇ ଖାଇବା ଟା ରାତି ଖାଇବାଟା ମାନେ ଦ୍ଵିପହର ଖାଇବାଟା ପକେଇକି ଆସିବ।
ନ ପକେଇଲେ ତମପାଇଁ ରୋଷେଇ ହବନି।
ଁ ନା ଦିଏ ମୁଁ ଗଲେ କଣ କହିଲା ସବୁଟାକ ପକେଇ ଦଉଛି ତିନିଟା ଆ ପକେଇ ଦଉଛି କାଲି ରାତି ତପ କେଦି
ଭଲ ଯ
ଆଉ କିଏଠୁ ହେଇନଥିବ ସେଠୁ କହୁଥିବ
ହଁ
ବଝି ପହିଲ ନା ନାଇ କ କାଇ ପକେଇ ନ ରିକ୍ କାାଇଁ ନବଝ ତାପଟ ଆମେ ଏଇଠି କୁଆଡେ ଯିବା ଯିବାର ନିହଁ ଗାଁ କୁ ଯିବାର ଅଛି ତ ଗୋଟେ ପକେଇ ନଥିବାଉ ରଖିଥିବା
କୁଆଡେ ତ ଯିବନି ପକେଇବା କଥା ଆଉ
ହୁଁ ଭିତରେ ତ ରହିବି ଭିତରେ ବାହାରକୁ ଫେର ଆ ଲାଗନି
ବାହାରୁ ଜମା ହେଲା ନାହିଁ
ନା ନା
ଯେତେବେଳେ ଯା
ଲୋକାଲ ଲୋକ ଲୋକାଲ ଲୋକ ଆଲଗ ଅଉଛି
ବାହାର ଲୋକ ନାଁ
ଲୋକ ଲୋକାଲ ଲୋକମାନୋନେ ଯୋଉମାନେ ଯିବା ଆସିବା କରୁଛନ୍ତି ସେମାନେ ତ ଯିବାଆସିବା କରିବେ ଆଉ କଣ
ହଁ
ଆମର କଣ କହିଲ ସପ୍ତାହକୁ ଥରେ ଲେଖି ଚାଲୁଛନ୍ତି
ଆଚଛା ଆଚ୍ଛା ବସାରଉ
ହଁ ବଜାର ଆଡେ ବଜାର ଯ ବଜାର ଯ ଏଇଠୁ ଏପଟକୁ ଯାଉ ପାଞ୍ଚ କିଲୋମିଟର ସେପଟକୁ ଯାଉ ପାଞ୍ଚ କିଲୋମିଟର ସେଥିପାଇଁ ଯିବାକୁ ମ ଇଚ୍ଛା ହଉନି
ହଉ ଇଚ୍ଛା ହଉ ପାଞ୍ଚ କିଲୋମିଟର ଚାଲିକି ଯାଇ ହବ ବସ ରେ ଗଲେ ବି ଆସିଲା ବେଳକୁ
ହଁ ନାଁ ଏଇଟା ପୁରା ପୁରା ଏା ନା ଲାଗିଗଛି ଏନସ୍ ଟା ଏନସ୍ ଟା ଠିକ କିଛି ନହିଁ କେହି ରଖିବେନି ଏ ଗାଡି କାହାକୁ ଲିଫଟ ମାଗିଲା ଆସ
ଏଇ ନିଜରେ କିଏ ରଖେ
ଆଉ ସନ୍ଧ୍ୟା ଆସିକି ଫାଙ୍କ ଡକିଏ ରଖେ ସିଏ ଭାବ କି କଣ ଡକାୟତି କରୁଛି କି କଣ କରୁଛି ହୁଁ ସବୁ ଡରରେ
ଷ କାଜ ନାହିଁ
ବର୍ଷା ଝିପି ଝିପି ଟିକେ ହେଇଥିଲା ସକାଳେ ଏ ସାତ ସାଢେ ସାତ ରୁ ଆଠ ଭିତରେ
କେଜିୁ କିଜିୁ ବେଲା
ହଁ ମେଘ ଉଠେଇଛି ଖରା ବି ହଉଛି ଗୁରୁମରିଆ ଲାଗୁଚ ଝାଳ ଟା ବାହାରୁଛି
ଆ ମରଦପୁରରେ ଏମିତି ଟିକେ ଟିକେ ମେଘ କଣ ପକେଇଦଲା ଆମର ସେ ଜଣେ ନରକୂଅ ମିସ୍ତ୍ରୀ ଆସାର ଧର ସେ ମେଘ ଲାଗି ଆସିପାରିଲନି ଆସିବେ ବୋଲି କହିହୁଛନ୍ତି ମେଘ ଚାଲିଲେ
କ ଆଉ ତମ ପଡିଆକୁ ଆସିଥିଲା ଆ ନଳକୂଅ କଣ ହେଲା
ପଡିଆକୁ ଯୋଉ ନଳକୂ ଆସିଥିଲା ସେ କୋଉ କାରଣରୁ କଣ ହେଇକି ବନ୍ଦ ବନ୍ଦ ହେଇଗଲା ଆଉ ପିଲା ଟେଲିଗ୍ରାମ ରେ ଅନଲାଇନ ରେ କମ୍ପ୍ଲେନ ପକେଇକି ବିଡିଓଙ୍କ ପାଖରୁ ଆଣିଥିଲେ
ହଁ
ଏ ଯଉ ଆଣିଥିଲେ ନଳକୂ ଗାଡି ବି ପଡି ଆସିଥିଲା ପଡିଆକୁ ପଡିଆରେ ଖୋଳିଲା ସମୟରେ ଖୋଳିବା ପୂର୍ବରୁ ଉ କଣ ହୋଗେ ଜାଣି ମାନେ ମନା କଲେନି କହିଲେ ଆମେ ଏଇଠୁ ଆସୁଛୁ କହିକି ଗଲେ ଏରି ଆଉ ଆସିଲେଣିି ଆଉ କାହିଁକି ଆସିନାହାନ୍ତି ଖୋଳି ନାହାନ୍ତି ତା ଭିତରେ ବୋଧେ କଣ ହେଲା ଆଉ।
ଆଚ୍ଛା ଆଚ୍ଛା ଆଉ ତମ ଏରିଆରେ ମକର ଯାତ୍ରା ହଉଛି ପା?
ହଁ ହଁ ମକର ଯାତ୍ରା ଆମର ଜାନୁଆରୀ ମକର ସଂକ୍ରାନ୍ତି ଦିନଠୁ ଆରମ୍ଭ ହଉଛି ସେଇଠୁ ଆରମ୍ଭ ହେଇକି ଫାଷ୍ଟ ଦିନ ସଂକ୍ରାନ୍ତି ତାପରେ ଗାଁ ର ଯୁବକ ସଂଘ ସବୁ ମାନେ ବଡ ସାନ ସବୁ ମିଶିକି ଡ୍ରାମା ମାନେ ଜିଓ କାର୍ଯ୍ୟକ୍ରମ ଗୋଟେ କରୁଛନ୍ତି ତାପରେ ଚାରି ପାଞ୍ଚ ଦିନି ଉଁ ଗାଁ ର ସ ମାନେ ଗାଁ ଯେମିତି ଆମର ଅଛି ସାହି ଭାଇ ଯୋଉ କହନ୍ତି। ତ ମୁଖ୍ୟ ଲୋକମାନେ ସବୁ ବସିକି ଆଲୋ ଯନା କରନ୍ତି ଏ ଚାରି ପାଞ୍ଚଟା ନା ହଁ ହଁ ନାଚ ଆଣୁଛନ୍ତି ସାଂସ୍କୃତିକ କାର୍ଯ୍ୟ
ବାହାର ବାଟି ଆଉ ବାହାର ପଟି ହଉଛି କାଳ୍ପନିକ ହଉଛି ନାଁ ଡ୍ରାମା ହଉଛି?
ନାଇଁ କାସ ସାମାଜିକ ହଉଛି କାଳ୍ପନିକ ହଉଛି ଡ୍ରାମା ବି ହଉଛି ସବୁ ମିଶା ମିଶି ହଉଛି। ତାପରେ ଠାକୁର ବି ସବୁ ଗାଁ ଆମର ଦିଟା ଅଛି ସେଇରା ବୁଲୁଛନ୍ତି ମନ୍ଦିରରୁ ବାରି
ଆଚ୍ଛା।
ଏମତି ସେମିତି ହଉଛି ଆଉ ଦୋକାନ ବଜାର ପ୍ରବଳ ପଡୁଛି।
ହୁଁ ଦୋଳି ଫୋଳି ସବୁ ପଡିଥିବ। ମୁଁ ଶୁଣିଥିଲି ତମ ତ ତମ ଏରିଆ ମୁଁ ଶୁଣିଥିଲି ଯେ ତମ ଏରିଆରେ ସେଇଟା ହଉଛି ବଡ ଯାତ୍ରା।
ହଁ ହଁ ମକର ଯାତ୍ରା ଆମର ଏପଟେ ସବ ସବୁଠୁ ବଡ ଆଉ। ଆଉ ଯାତ୍ରା କାଇଁ ଆମ ସେଇ ଗାଁ ପାଖରେ ଗୋଟେ ଗାଁ ଅଛି ଯେ ଗୋଟେ ଦୋଳ ଯାତ୍ରା ହଉଛି ସେ ଅଳ୍ପ ଦିନ ହଉଛି। ଛୋଟ ବେଶୀ ଦୋକାନ ନାହିଁ ଖାଲି ଖାଇବା ଜିନିଷ ଦି ତିନିଟା ଦୋକାନ ପଡୁଛି ଆଉ ଯାହା ଯା ନାଚ ହଉଛି କିନ୍ତୁ ଗହଳି ଏତେ ନାହିଁ ଆଉ କେମିତି ଆଉ।
ଆଉ ଏଇଟା ଯାତ୍ରା ପଡିଆ ଆଉ ସେ ଛୋଟ ଗୋଟେ ଆଉ।
ହଁ ତାପରେ ଆମ ଗାଁ ଠୁ ଅଳ୍ପବାଟ ହବ ଖିଲାମୁଣ୍ଡା ଜାଣିଥିବ?
ହଁ।
ସେଇଠି ବି ଯାତ୍ରା ହଉଛି ଏବେ କେତେ ଦିନ ହେଲା ଯାତ୍ରା ସରିଲା ଆମ ଭାଇ ଏକା ସବୁ ଯାଇଥିଲେ।
ଆ ହୁଁ ପିଲାମୁଣ୍ଡା ଯାତ୍ରା ମୁଁ ଜାଣିଛି ବା ପିଲାମୁଣ୍ଡା ସେଇ ଯୋଉ ରା ଲଖିଲା ମୁଣ୍ଡାଟି ଗୋଛା ପିନ୍ଧା ଜଙ୍ଗଲରେ ସେଇଠି ନେଟ ଜମା ଆସନି।
ହଁ ନେଟୱାର୍କ ତ ନାଇଁ ରଣ ଦୂର ହେଇକି ଘାଟି ଡେଇଇଁକି ସେ ପୁରା ଭିତର ଆଡେ ଯାଉଛନ୍ତି।
ବି ବି ନାଁ ବିଏସ ନାଲ ଆସୁଛି। ସେଇଠି।
ମାନେ ବି ଏସ୍ ନ ମୁଣ୍ଡିଆ ଭିତରେ ଆସୁଚି।
ହୁଁ ଆମେ ଯାଇଥିଲି ପା ଆମେ ମଝିରେ ଗୋଟେ ଥର ଯାଇଥିଲି ଯେ ସେ ତାଙ୍କର ସମସ୍ତଙ୍କର ରିଲିଆନସ। ରିଲିଆନ୍ସ ଗୋଟେ ଟାୱାର ବି ଅଛି।
ଆଚ୍ଛା।
ହୁଁ ସେଠି ଯୋଉ ଗାଦି ଗୋଟେ ନାଇଁ ସେଇ ଗାଦି ପାଖାପାଖି। ଗୋଟେ ଏ ଥିଲା ଗୋଟେ ଗାଧି।
ହୁଁ।
ହଁ ସେଇ ତଳକୁ ଗୋଟେ ଅଛି।
ଆଚ୍ଛା।
ହୁଁ ଟିକେ ତଳକୁ ଗଲା ପରେ ମାନେ ସେପଟୁ ଆସିଲା ଆସିକି ଏପଟକୁ ମାନେ ସେ ଜଙ୍ଗଲ ଟୁ ଆସିଲେ ଆସିକି ବାଁ ଉପଟରେ ପଡିବ, ଗାଧଠୁ ଟିକେ ତଳକୁ ଗଲା ସେ ଗୋଟେ ଟାୱାର ଟା ଅଛି ମୁଁ ଦେଖିଲି ଗା ବସିଥିଲି ମୁଁ ଦେଖିଲି ମୁଁ କହିଲି ସେ ହେଇଛି ଟାୱାର ହେଲାଣି
ଆମ ଆ ମୁଁ ଭାବିଲି ଆଉ କଣ ହେଇଥିବ ବଲି, ଦେଖିଲା ବିଏସ ନେଲେ ଆଉ ସେଇ ବି ନଥିଲା କଣ ହବ
ଆଚଛାଛ
ଆମ ଆମର ଜଣ ଜଣଙ୍କର ଗୋଟେ ଭାଇଙ୍କର ଥିଲା ସେଇ ନୟାଗଡର ତାଙ୍କ ସହିତ ଯୋଗାଯୋଗ କରିବ ଫୁଲ ଆଉ ଗାଡି ସଜା ହଉ
ଡେକୋରେସନ ସବୁ କିଛି ତାଙ୍କର ହାଟହିଁ ଦେଖିଛ ସେଇ ପାଖାପାଖି ତାଙ୍କ ଦୋକାନ
କୋଠି
ହାଫଟାଇମ, ନୟାଗଡ ହାଫଟାଇମ ଯେକୌଣସି ବାହାଘର ବ୍ରତ ଯାହାଵି କିଛି ତାଙ୍କ ସହିତ ଯୋଗାଯୋଗ କଲେ ତମେ ବହୁତ କମ କମ ଖର୍ଚ୍ଚରେ ସୁବିଧା ପାଇପାରିବା, ହଁ ଗାଡି ସଜ୍ୟା ବାହାର ସବୁ ଦିନିବ୍ରତ ଫତ ଯାହାବି ସଜାସଜି ଜିନିଷ
ହୁଁ
ଭୁକେ ଭୁକେ ସବୁ
ଆ ଏଇ ବର୍ଷ ତ ରଥଯାତ୍ରା ଆସିଲାଣି ଆଉ ରଥଯାତ୍ରା କ କଣ ପ୍ରୋଗ୍ରାମ ଅଛି ନା କଣ ଯିବା ପାଇଁ
ରଥଯାତ୍ରା କୁ ଛୁଟି ନାହିଁ
ଛୁଟି ନାହିଁ, ଓଡିଶା ମାନେ ବଡ ଯାତ୍ରା ଗୋଟେ ରଥଯାତ୍ରା, ବାଲିଯାତ୍ରା, ଏଗୁଡାକରେ
ଛୁଟି ଥିବ ମୁଁ ଅବସ୍ୟଜାଣିନି, ଛୁଟି ରହିବ ବୋଧେ
ହଁ ଗୁଣ୍ଡିଚା ବାହୁଡା କୁ ଛୁଟି ରହିବା କଥା ନା ଆଉ
ହୁଁ ଛୁଟି ରହିବ ଯେ ଛୁଟି ରହିଲେ ଆମେ କୁଆଡେ ଯିବୁ କିଛି ଏଠି କୁଆଡେ ନେଇ ଯାଇକି ଆସିପାରିବିନି ନା
ଗାଡି ବାଇକି ଅଛି କିକୋଉ ରଥଯାତ୍ରା ଦେଖିକି ପଳେଇଆସିଲ
ହଁ
ଭାଇକି ଅନନି
ହୁଁ
ଆଉ ଚାଲି ଚାଲି କେତେ ବାଟ ଯିବ
ନାମ ଚାଲି ଚାଲି ପରେୁଡ ଯିବ
ହୁଁ ଆଉ ମତମାନ କିଛି କାମ ନାହିଁ କୁଆଡେ ଯିବାର ନାାଇଁ
କାମ କଣ ମୋର ତ ଗ୍ରାଜୁଏସନ କମ୍ପ୍ଲିଟ ହେଇଗଲା ଘରେ ରହିକି ପଢାପଢି କରିବା କଥା ଟିକେ ଆଉ କାମ କଣ ବିଲବାରି ଏବେ ବର୍ଷା ତ ପକେଇ ଦେଇଛି ଯେ ଦି ଦିନ ହେଲା ଧାନ ତଳି ବି ପଡିପାରନି ଗାଁ ରେ ଆଉ କଣ ହବ ତଳି ପଡିବ ବୋଲି ଖରାପାଗ ଦିନ ଦି ଦିନ ହେଲେ ଟିକେ ପାଣି ଏଟା କାଦୁଅ ଟିକେ ଶୁଖିଲାଠୁ ଗାଡି ନେଇି ତାକୁ ବୁଲାବୁଲି କରି ତଳି ଟିକେ ପକାହବ, ଖରଡି ତଳି ଖରାଯାଇକି ନ ପକେଇଲେ ଯାଇକି ବର୍ଷାଦିନେ ପୁରା ବର୍ଷାହେଲାଠୁ କାଦୁ କରିକି ଗଜା ତାଳି ପଡିବ
ନା ପୁରା
ହଁ ନୂଆ ଆଉ କଣ ଭାରତ ଆମର କୃଷି ପ୍ରଧାନ ଦେଶ। ଓ-ଆନ୍ଧ୍ରପ୍ରଦେଶ ଆଉ ଓଡିଶା ଓଡିଶା ତ ଆମ ରାଜ୍ୟ ଜାଗାରେ
ଆମ ଆମ ଆମ ଦେଶରେ କୋଉଟ କୋଉ ଏରିଆରେ ବେଶୀ ଧାନ ହୁଏ।
ଧାନ ଆନ୍ଧ୍ରପ୍ରଦେଶ ହଉଛି ହରିୟାନା ହଉଛି। ଆଛା ଏକ ନମ୍ବର ବୋଧେ ହରିୟାଣା ଆ- ହ ହରିୟାନା ବୋଧେ।
ହରିଆନା ନ ନେ ଆନ୍ଧ୍ର ଥିବ ଆଉ। ସେଇଟା ମୁଁ ବି ଠିକ୍ ରେ ଜାଣିନି।
ଆଚ୍ଛା ଆଚ୍ଛା। ଆଛା ହଉ ଆମର ଟିକେ ସାର୍ ମନେ ଆସିଲେଣି ତ
ହଁ ପରେ କଥା ହବା ଆଉ ହଉ।